ମ୍ୟାମ୍ ନମସ୍କାର।
ନମସ୍କାର ସୁୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। ଏଇ ଆମେ ଏଇଠି ବୁଲୁଥିଲୁ।
ଏକା ନା ସାଙ୍ଗମାନାନଙ୍କ ସହିତ?
ନାଇଁ ଏକା ବୁଲୁଛୁ।
ସ୍ୱାସ୍ଥ୍ୟ ଭଲ ଅଛି।
ଆଜ୍ଞା ଭଲ ଅଛି ଆପଣଙ୍କର?
ହଁ ସ୍ୱାସ୍ଥ୍ୟ ଭଲ ଅଛି ଟିକେ ଥଣ୍ଡା ହେଇଯାଇଛି ଆଉ।
ଓ ଔଷଧ ଖାଇଚନ୍ତି?
ହଁ ଔଷଧ ଖାଇଚି ଆଉ ଟିକେ ଆୟୁର୍ବେଦିକ ଚିକିତ୍ସା ହେଲା ଆଉ। କାଢା ଟିକେ ବନେଇକି ପିଇଥିଲି ଆଉ।
ଆଜ୍ଞା।
ନା ଛୁଆ ଆସିଥିଲେ ଏ ଛୁଆମାନେ ଆସିଥିଲେ ପଢିବା ପାଇଁ।
ଆଜ୍ଞା।
ଏଇ ଗଛ ବିଷୟରେ ଟିକେ ପଚାରୁଥିଲେ କଣ ଆମର ଉପକାରିତା ଅପକାରିତା। ସେଇ ବିଷୟରେ ଟିକେ ଆଲୋଚନା କରିଥାନ୍ତି।
ଆ କଣ ଗଛ ବିଷୟରେ କହୁନାହାନ୍ତି।
ଏଇ ସେମିତି ବୃକ୍ଷ ଆମର ପ୍ରକୃତ ବନ୍ଧୁ ବୋଲି ଆମେ କହିଥାଉ।
ଆଜ୍ଞା।
ଦେଖୁନାହାନ୍ତି ଲୋକମାନେ କେମିତି ଇଁ ଉଁ ଗଛକୁ କାଟି ସେ ଜାଗା ଉପରେ ଘର କରିଦଉଛନ୍ତି। ଆଉ କିଛି କାମ ପାଇଁ ଗଛ ସବୁ କାଟି ଦଉଚନ୍ତି। ଅମଳ ଜାନର ଅଭାବ ରହୁଛି ସେଥିପାଇଁ ବହୁତ ଗରମ ଆମକୁ ସହିବାକୁ ପଡୁଚି।
ସେଥିପାଇଁ କଣ କରିବା ଉଚିତ?
କଣ କରିବା ଉଚିତ କହୁନାହାନ୍ତି ନିହାତି ସବୁ ଜାଗାରେ ଗଛ ଲଗେଇବା ଦରକାର।
ଆଜ୍ଞା।
ପ୍ରତେକ ଗୋଟେ ଗୋଟେ ଗଛ ଆମ ପାଇଁ ନିହାତି ବହୁତ ମୂଲ୍ୟବାନ ବୋଲିକି ଆମେ ଯେମତି ଜାଣିଥାଉ।
ଆଜ୍ଞା।
ଗଛ ନଥିଲା ଆମେ ବଞ୍ଚିନଥାନ୍ତୁ।
ଜାନ ମିଳି ନଥାନ୍ତା ନିଶ୍ୱାସ ପ୍ରଶ୍ଵାସ ହେଇପାରି ନଥାନ୍ତା।
ହଉ ଅମ୍ଳଜାନ ନେଇ ପାରିନଥାନ୍ତେ ନିଃଶ୍ୱାସ ପ୍ରଶ୍ୱାସ ଆମେ ନେଇ ପାରୁନଥାନ୍ତେ। ହୁଁ କିଛି ଖାଦ୍ୟ ଆମକୁ ବି ମିଳି ପାରିନଥାନ୍ତା। ଖାଦ୍ୟ କିଛି ବି ମିଳି ପାରିଥାନ୍ତା କି?
ନାହିଁ।
ଆଛା ଆମୁକୁ ଉଁ।
ଫୁଲ
ଫୁ ଫୁଲ ଫୁଲ ଫଳ କାଠ ଜାଳେନୀ ରୂପେ ଵି‌ ଆମକୁ ମିଳୁଛି।
ଓହୋ।
ଆଉ ସେମିତି କି ଆମକୁ କିଛି ମିଳି ନଥାନ୍ତା।
ଆଉ। ବହୁତ୍ ଲୋକଙ୍କର ନିହାତି କିଛି ଅଛି ଅସୁବିଧା କଣ କହି ଲେ ଯେମିତି କିି ଘର କରିବେ ଉଁ ଇଏ ହଉଚି କିଛି ଗୋଟେ କାମ କରିବା ପାଇଁ ଯଦି କିଛି ଅସୁବିଧା ହେଲା ସେ କଣ କରୁଛନ୍ତି ନା ଗଛକୁ କାଟି ଦଉଛନ୍ତି। କାଟି ବାଟା ନିହାତ୍ ଆବଶ୍ୟକ ତାଙ୍କୁ ପଡୁଛି ନିହାତି ଆବଶ୍ୟକ ନଥିଲେ ମଧ୍ୟ ସେ ପାଣି ଦଉଚନ୍ତି। ଏମିତି କରିବା ଠିକ୍ ଲାଗୁନାହିଁ।
ନୂଆ ନୂଆ ଯୋଉ କଳକାର ଖାନ ତିଆରି କରାଯାଉଛି ସେଥିରେ ବଡ଼ ବଡ଼ ଜାଗା ସବୁ ଦରକାର ହଉଛି ସେଥିରେ ସେତ ଗଛ ନ କାଟିଲେ ହେବନି ତାଙ୍କର ସେଥିପାଇଁ ସେ ଗଛ ଫଛ ସବୁ ହାଣି ହୁଣି ପକେଇ ଦେଉଛନ୍ତି।
ସେ ବୁଝି ପାରୁନାନ୍ତି ଯେ ଆମକୁ କେତେ ଏ ଅମ୍ଳଜାନ ମିଳୁଛି। ଆଉ କଣ କହିଲେ ଫଳ ଫୁଲ ଅ ଖାଦ୍ୟ ରୂପରେ ଆମକୁ ଅ କୃଷି ସାର ହଉ ସେ ସ୍ନେହ ସାର ହଉ ଏସବୁ ଜିନିଷ ମଧ୍ୟ ଆମକୁ ମିଳୁଛି। ଆଉ ଆପଣଙ୍କ ବାରିରେ କିଛି କିଛି ଗଛ ଲଗାଇଛନ୍ତି ନା ଲଗାଇନାହାନ୍ତି?
ହଁ ଆମ ବାରିରେ ସଜନା ଗଛ ଅ କଦଳୀ ଗଛ ଆମ୍ବ ଗଛ। ଅ ଫୁଲ ମନ୍ଦାର ଗଛ ଟଗର ଗଛ ଗେଣ୍ଡୁ ଗଛ। ସବୁ ଲାଗିଚି ଆପଣଙ୍କର ବାରିରେ କଣ ଲାଗିଚି?
ହଁ। ଆମ ବାରିରେ ତ ବହୁତ୍ ପ୍ରକାରର ଗଛ ଲାଗିଛି ଯେମିତି କିି ପଣସ ଗଛ ଆମ୍ବ ଗଛ ଆଉ ଖଜୁରୀ ଗ ଗଛ ତାଳ ଗଛ ନଡିଆ ଗଛ ଏ ସବୁ ଗଛ ଲାଗିଛି ଫୁଲ ଗଛ ବହୁତ୍ ପ୍ରକାର ବି ମଧ୍ୟ ଲାଗିଛି।
ଆପଣଙ୍କୁ କୋଉ ପ୍ରକାର ଆପଣଙ୍କୁ କୋଉ ପ୍ରକାର ଫୁଲ ଭଲ ଲାଗେ?
ଫୁଲ ଫୁଲ ତ ସବୁ ସବୁ ଫୁଲ ବହୁତ ଭଲ ଲାଗେ ମତେ ଧଳା ଟଗର ଫୁଲ ବହୁତ ବଢିଆ ଲାଗେ। ଆପଣଙ୍କୁ?
ମତେ ମଲ୍ଲି।
ମଲ୍ଲି ଫୁଲ ହଁ ବହୁତ୍ ବାସ୍ନା ହୁଏ ତ ସେଥିପାଇଁ ଆ ଆପଣଙ୍କୁ ବହୁତ୍ ଦିଗ ଭଲ ଲାଗେ।
ଆଜ୍ଞା।
ଆଉ ଉଁ ଘରେ ସମସ୍ତଙ୍କ ଦେହ ଭଲ ଅଛି ନାଁ?
ଆଜ୍ଞା ଆପଣ? ଆପଣ କହୁଥିଲେ ଆପଣଙ୍କୁ ଥଣ୍ଡା ହେଇଥିଲା ଆପଣ ଉଁ ତୁଳସୀ ହିଁ ପ ପତ୍ର ଅଦା ଛେଚିକି ତାର ଯୋଉ ରସ ଟା ପିଅନ୍ତୁ ଦେହ ଭଲ ହେଇଯିବ।
ହଁ ଅଦା ମହୁ ଏ ସବୁ ପକେଇକି ପିଇବା ପାଇଁ ମା ଦିଅନ୍ତି ମୁଁ ପିଏ ତ ଆଉ ଆପଣଙ୍କ ଘରେ ସମସ୍ତେ ଭଲରେ ଅଛନ୍ତି?
ଆଜ୍ଞା।
ଆଉ ଆପଣଙ୍କର ପାଠ ପଢା?
ଆଜ୍ଞା ଆଜ୍ଞା।
ହଁ। ଆଉ କୁହନ୍ତୁ ଆଉ କଣ କହୁଛନ୍ତି?
ଆପଣ କଣ କରୁଛନ୍ତି ଏବେ?
ଏଇ ବସିଥିଲି ଆଉ ଗରମ ଜୋର ହଉଛି ତ। ସେଥିପାଇଁ ଛାତ ଉପରେ ବସିଥିଲି।
କଣ ଖାଇଥିଲେ?
ଖାଇଥିଲି ମୁଁ କଣ କହିଲେ। ଟିକେ କରିକି ଖାଇ ଦେଇେଇଥିଲୁ ସୁଜି ଉପମା। ଆପଣ?
ମୁଁ ଭାତ ଡାଲି ଆଳୁ ଭଜା ଖାଇଥିଲି।
ଓହୋ ଆଉ କିଛି ହେଇନଥିଲା କି?
ଆଜ୍ଞା।
କିଛି ହେଇନଥିଲା?
ନା ମାମା ଆଜି କିଛି କରିନଥିଲେ।
ଓ ହୋ। ଆଉ ରଜରେ କଣ ଖିପୂର କଣ କହିଲେ?
ଆପଣଙ୍କ ବାପା ମାଙ୍କ ଦେହ ଭଲ ଅଛି?
ଆଜ୍ଞା ଭଲ ଅଛି। ଆଉ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇନାହାନ୍ତି?
ନାଇଁ ଭାଇ ଦେହ ଭଲ ନଥିଲା ତ ଯାଇନଥିଲି।
ଓହୋ ଭାଇଙ୍କର କଣ ହେଇଛି କି?
ଏ ଭାଇଙ୍କର ଏଇ ଗାଡିରେ ଦୁର୍ଘଟଣା ହୋଇଛି। ସେ ଗାଡିରୁୁ ପଡି ଯାଇଛନ୍ତି।
ଓହୋ ସେଥିିପାଇଁ ଯାଇନହାନ୍ତି କୁଆଡେ ନାଇଁ।
ଆଜ୍ଞା।
ଘରେ ଘରେ ରହିଥିବେ ଆଉ। ନୂତନ ପୋଷାକ ହଁ ଆମେ ବୁଲାବୁଲି କରି ଟିକେ ଯାଇଥିଲୁ ଆଉ। ଆଉ ନୂତନ ପୋଷାକ ଆଣି ନଥିଲେ?
ହଁ ଆଣିଥିଲି।
ପିନ୍ଧିଥିଲେ ନା ପିନ୍ଧିନ ଥିଲେ?
ନାଇଁ ପିନ୍ଧି ନଥିଲି।
ଓ ହୋ। ମନ ଦୁଃଖ ଥିବ ସେଥିପାଇଁ ପିନ୍ଧି ନଥିବେ ଆଉ।
ଆଜ୍ଞା।
ଆଉ କଣ କହୁଛନ୍ତି? ଆଉ ରଜରେ ପିଠା ହେଇଥିଲା ଘରେ?
ପିଠା। ହଁ କାକେରା ହେଇଥିଲା ମଣ୍ଡା ହେଇଥିଲା। ଚକୁଳି ବରା ତରକାରୀ ଅମି କରିଥିଲେ।
ଓହୋ। ବହୁତ ପ୍ରକାର ପିଠା ତାହେଲେ ହେଇଥିଲା ନାହିଁ ଆପଣଙ୍କୁ କିଛି ପିଠା ବନେଇ ଆସେ?
ଆଜ୍ଞା।
କି ପିଠା ବନାନ୍ତି?
ହଁ ବେଶୀ ପିଠା ଆସେନି ମମି ଯାହା କରନ୍ତି ଘରେ ସେଇଟା ଆସେ।
କୋଉ ପିଠା ଆପଣଙ୍କୁ ବନେଇ ଆସେ?
କାକରା ଆ ବ କାକରା ତାପରେ ପୋଡ ପିଠା ଆସେ। ଅ ଏଣ୍ଡୁରି ଆସେ।
ମତେ ଟିକେ ପୋଡ ପିଠା ଆପଣ ଟିକେ ତା ପ୍ରଣାଳୀ ମତେ ଟିକେ କହିଲେ ମୁଁ ଟିକେ ଖୁସି ହୁଅନ୍ତି।
। ପୋଡ ପିଠାରେ ପିଠା କୁ ପୋଡା ଯାଏ। ଆଉ ସେ ସୁଜି ଇ ସୁଜି, ମଇଦା ଆଉ ଚାଉଳ ଚୁନା ତାକୁ ଗୋଳେଇକି ସେଇଟା ଗୋଟେ ମୋଟା ପେଷ୍ଟ କରାଯାଏ। ତା ଦେହେରେ ଛେନା ପୁରା ଯାଏ। ତାପରେ ତାକୁ ପତ୍ରରେ ଗୁଡେଇକି ନିଆଁ ରେ ପୋଡା ଯାଏ ସେଇଟା ହେଇଗଲା ପୋଡ ପିଠା।
ଓ ହୋ ଚୁଲିରେ ପୋଡା ଯାଏ ନା
ଚୁଲିରେ ଚୁଲିରେ ଚୁଲିରେ ଗ୍ୟାସ ରେ ବି ହବ। କିନ୍ତୁ ଗ୍ୟାସ ରେ ସେତେ ଭଲ ହବନି। ଚୁଲି ପୋଡା ଟା ବେଶୀ ଭଲ ଲାଗେ।
। କରନ୍ତି ମୁଁ ଦେଖିଲି କଣ ଚାଉଳ ଚୁନା ରେ ବୋଧେ ନା କଣ?
ମୋ ମମି ନୂଆ ପିଠା କରିଥିଲେ।
ନୂଆ ପ୍ରଣାଳୀ ଯାହା ହଉ ଆପଣଙ୍କ ଶିଖିଲି। ମସ୍ତ । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
ଆଜ୍ଞା।
ଯା ହଉ ପୋଡ ପିଠା ସାରିଲା। ଆରିସା ପିଠା ଆପଣଙ୍କୁ ଆସେ?
ହଁ ଆରିସା ପିଠା ଆସେ।
କିପରି ହୁଏ?
ସେଇଟା ଅ ଚାଉଳ ଚୁନା ଗୁଡ ଆଉ ତେଲ ଆଉ ଗୁଡ ଏତିକି ରେ ହୁଏ।
ଉଁ ହୁଁ। ଚାଉଳ ଚୁନା ଆଉ କଣ ଗୁଡ?
ଗୁଡ଼।
ଆଉ କୋଉଥିରେ?
ଆଉ ଏଥିରେ ଆଉ ତେଲରେ ସେଇଟା ଛଣା ହୁଏ।
। ତେଲର ଛଣା ହୁ। ମାନେ ଜନ୍ତା ଜନ୍ତୀ ହୁଏ ନା ସେମିତି?
ହଁ ଜନ୍ତା ହୁଏ। ଏ ଫାଷ୍ଟ ଗୁଡ କୁ ଗୁଡ କୁ ସେ ହାଣ୍ଡି ଯଉ ଗୁଡ ହାଣ୍ଡି ଥାଏ ଗୁଡ ହାଣ୍ଡି ରେ ପକେଇକି ତାକୁ ଗରମ କରାହୁଏ। ତାପରେ ସେଥିରେ ଚାଉଳ ଚୁନା ପକେଇକି ଗୋଳା ହେଇକି ସେଇଟା ଗୋଟେ ବହଳ ହୁଁ। ହୁଏ ସେଟା। ଆଜ୍ଞା ଆଜ୍ଞା ଜନ୍ତା ହୁଏ ତା ପରେ ସେଟା ତାର ଗୋଲିଆ ଗୋଲିଆ ତାକୁ ଗୋଲିଆ ଗୋଲିଆ ଆକାର ଦେଇକି ତେଲରେ ଛଣାଯାଏ।
ଓହୋ ଆପଣଙ୍କୁ ତାହଲେ ଆସେ ନାଇଁ?
ହଁ ବୋଉ କରିିଥିଲେ। ଦେଖିଥିଲି। ମୋ ଆଈ ବି କରନ୍ତି।
ଆଇ ବି କରନ୍ତି। ଯାହା ଆଉ ଆପଣ ଦେଖିକି ବହୁତ କିଛି ଶିଖିଛନ୍ତି ନାଇଁ?
ଆଜ୍ଞା ଆପଣ କୋଉ ପ୍ରକା ଆପଣ କୋଉ ପ୍ରକାର ପିଠା ଶିଖିଛନ୍ତି କହୁନାହାନ୍ତି?
ମତେ ଚକୁଳି ପିଠା ଆସେ।
ଚକୁଳି ପିଠା।
ଆଜ୍ଞା। ବିରି ଚାଉଳ ବିରି ଚାଉଳକୁ ତମେ ଅଲଗା ଅଲଗା କରି ଭେଜେଇଦବ ହେଲ କି?
ଆଜ୍ଞା।
ତାକୁ ଭଲ ଧୋଇକି ଚାଉଳକୁ ଗଡେଇ ଦବ କାଳେ ଗୋଡି ବାହାରିବ ତ ଗଡେଇ ଦବ ମିଶେଇକି ବାଟି ଦବ ଶିଳରେ ବାଟି ସାରିଲା ପରେ ତାକୁ ରଖିଦବ ସ ସକାଳେ ବାଟଥିଲେ ସନ୍ଧ୍ୟାଳେ କରିବ ସନ୍ଧ୍ୟାବେଳେ, ବାଟଥିଲେ ସକାଳେ କରିବ ହେଲା। ନହେଲେ ବିରି ଟେ ଅଧିକ ପକେଇଲେ ଭଲ ଫୁଲେ
ଆଜ୍ଞା।
ଟାୱା ବସେଇକି ଗ୍ୟାସରେ ତାୱା ବସେଇଦବ ତେଲ ଟିକେ ମାରିକି ଆଣ ଟିକେ ଗୋଲ ଗୋଲ କରିବ ହେଲା ତାପରେ ନଉଟା ଦଉ ଚକୁଳି ହେଲା ଖାଇଦେବେ ଆଉ। ହଉ ଆଜ୍ଞା ଆପଣଙ୍କ ରୁ ବହୁତ କିଛି ମତେ ଶିଖିବାକୁ ମିଳିଲା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବେ ରଖୁଛି।
ଆଜ୍ଞା ନମସ୍କାର।